ହାଲୋ। ହଁ ଗୁଡ ମର୍ଣିିଂ କଣ କରୁଛ?
ଏଇଠି ମୁଁ ମୋ ଝିଅ ଟା ଶୋଇ ଦଉଛି ଆପଣ କଣ କରୁଛନ୍ତି?
ମୁଁ ଏବେ ଶୋଇଥିଲି ଏ ଦେହ ଭଲ ନାହିଁ ଟିକେ ତ।
ହୁଁ ହୁଁ। ମେଡିସିନ ଖାଇଲେଣି?
ହଁ ଖାଇଛି ଏବେ ଜଷ୍ଟ ଖାଇଛି ଖାଇଛି ଏବେ ଖାଇଛି।
ଆଛା।
ହୁଁ।
ଦେ ବେଶ ହଁ ରୋଷେଇ ସାରିକି ଫ୍ରି ହେଇକି ତ କଲ କରିବା ପାଇଁ ଆସିଛି ଆଉ।
ହଁ।
ଶୋଇିଲେଣି।
ହଁ ମର ଶରିଲାଣିି। ସେ ମୋ ପୁଅ ଢା ସକାଳୁ ସ୍କୁଲ ପଳାଉଛି ତ ଟିକେ ରୋଷେଇ ସାରି ଦଉଛି ଆଉ। ତାପରେ ଆଜି ଦେହ ଟିକେ ଭଲ ନାହିଁ।
ହୁଁ। ହାଲୋ ମ ଝିଅ କୁ ସେଇଟା ଗୋଟେ ବର୍ଷ ହବ ଏକ ବର୍ଷ ପୁରିବ। ଏଇ ଏଗାର କୁ ତା ସନିକ୍ଷେତ୍ର।
ଓ ହୋ।
ଛୁଟିଆ ଝିଅଟେ ଆଉ।
ଆ ଝିଅ ନା କଣ?
ଟୁସି।
ହୁଁ ହୁଁ।
ଆଉ ତମ ପୁଅ ନା କଣ?
ହଁ ପିଆଜ଼
ରୋଷେଇ ଆମର ଡାଲମା ହେଇଛି। ଯୋଉ କ ଖଡା ଶାଗ ପଡିଛି କି ଡାଲମା ଆଉ ଆଉ ଶାଗ ଭଜା ବରଗୋଡି ଆଳୁ ଭଜା ଆଉ।
ହାଲ। ଆପଣଙ୍କର କଣ ହେଇଛି?
ମୋର ହେଇଛି ଡାଲମା ହେଇଛି ଆଳୁ ଭଜା ହେଇଛି ଚହ୍ନି ଭଜା ଆଉ ବାଇଗଣ ଟମାଟର ସବୁ ତେଲରେ ଭାଜି ଦେଇଛି ଆଉ।
ହୁଁ ହୁଁ ହଉ ଟିକେ ପୋଡାପୋଡି ହେଇଥିଲା ଖାଇ ଥିଲୁ ଆଉ। ର ଚୁନି ପୁରା ଯାହା ପୋଡା ପଡି ହଉ ମଥା ମନ୍ଥି ହଉ ଲୁଣ ଲଙ୍କା ଲେମ୍ବୁ ଲଗେଇ ଖାଇବା ପାଇଁ ଇଚ୍ଛା ହଉଛି। ଏତେ ଏରା ଇଛା ହଉନି ଖାଇବା ପାଇଁ।
କାଲି ଆଇଁଷ ବାରିଟା, ଆଇଁଷ ଇଛା ହଉଛି। ହୁଏ ବି ଖାଉ।
ଟିକେ ଲେମ୍ବୁ ପାଣି ପିଇବ ଆଉ ଓ ଆର ସ୍ ପାଣି ପିଇବ ତମ ଦେହରେ ସେତିକି ଜଳୀୟ ଅଂଶ ବଞ୍ଚିକି ରହିବ।
ମୋର ବା କାଲି ରାତିଠୁ ଏମିତି ମୁଣ୍ଡ ଟା ଷ୍ଟାର୍ଟ ହେଲା ଆଜି କମିଚି କାଲି ରାତିରେ ପୁରା ସଡନ ଥିଲା ଥିଲା ମୁଣ୍ଡଟା ଧରିଲା ସାଙ୍ଗେ ସାଙ୍ଗେ ପୁରା ଜୋରେ ବିନ୍ଧା ହେଇକି
ଆଚ୍ଛା ଏଇଟା ଜଳିଅ ଅଂଶ କମ ଯୋଗୁ ହଉଛି।
ଖରା ଗରମ ଯୋଗୁ ହଉଚି।
ହୁଁ।
ଖରା ଗରମ ଯୋଗୁ ଖରା ଗରମ କେତେ ଆଉ ପ୍ରବଳ ଖରା। ଲୋକମାନଙ୍କୁ ଖାଲି ଛାଟି ପିଟି କରୁଛନ୍ତି, ଏ ଯୋଉ ଗଛ ଲତା ଏବେ କାଟି କୁଟା ଦଉଛନ୍ତି ବେଶି ଗରମ ଲାଗୁଛି ଆଗୁରୁ ଜଙ୍ଗଲ ପାହାଡ ଥିଲା ଯେ ମାନେ ଆମେ ବଞ୍ଚି ଯାଉଥିଲେ କିଛି ଥଣ୍ଡା ଥିଲା ଏବେ ଯୋଉ ସବୁ ପାହାଡ ଜଙ୍ଗଲ କଟା ହଉଛି ଉଁ ମଣେ ମଣିଷ ମାନେ ଖାଲି ଛାଟି ପିଟି ହେଇ ଯାଉଛନ୍ତି ପୁରା ଗରମକୁ। ଗଛ ଲତା ରହି ହଁ।
ଆଉ କିଏ ଗଛ ଲଗଉଛି, ଗଛ ପବନ ଖୋଜୁଛି ଆମେ ବି ହଉ। ବାହାରେ ଆଉ କିଏ ବାହାରୁଛି କି?
ହଁ ଗଛ ଲ ଯେତେବି କାଟିଲେ ହଁ। ଯେତେ ବି କାଟିଲେ ନା ଲୋକମାନେ ଛାଟିପିଟି ହଉ ଯାହାହେଲେ ନେଚୁରାଲ ନେଚୁରାଲ ସୁନ୍ଦର ମିଳେ। ଆଉ ଇଏ ହଉଛି ମେସିନି ତ ମେସିନଟା ସବୁଦିନ ରହିବ କି।
ମନ ଟିକେ ହେଲେ ଆମେ ନିଜେ ନିଜେ ତ ବାହାରି ପାରୁନୁ, ଆମଠୁ ଆମ ଛୁଆ ମାନେ ଆହୁରି କଣ ଶିଖିବେ ସେମାନେ ନାଇଁ ନାଇଁ ଏ ସି ରେ, ଆମେ ବି ଏ ସି ରେ ଆଉ ଏ ସି ରୁ ଆଉ କିଏ ବାହାରୁନାହାନ୍ତି।
ଆଉ କଣ?
ଆସୁଚି ଆଗ ଖରା ଦିନେ ସବୁ
ହୁଁ ମୋ ଝିଅ ତ ଛୋଟି।
ଓ କେ ଖ ଏଇନା ଆଉ କେହି ଘରୁ ବାହାରୁ ନାହାନ୍ତି ନା ଖରା ହଉ ଲାଇନକୁ ଇନଭେ ଟର ତ ହଉଛି ଏ ସି ରେ ତ ଘରେ ବସୁଛନ୍ତି ଆଉ କିଏ ଫ୍ୟାନରେ ତ ବସୁନାହାନ୍ତି।
ହଉ। ଆଉ ମୋ ଝିଅ ତ ବସି ସେ ତ ଏ ସି ରେ ବାହାରିଲେ ଖାଲି କାନ୍ଦୁଚି ଗରମକୁ।
ଆଉ ଆମେ ବଡ ମଣିଷଙ୍କୁ ବିରକ୍ତ ଲାଗୁଛି, ସେ ଛୁଆଟା ତାକୁ ବିରକ୍ତ ଲାଗିବନି। ଆଉରି ବିରକ୍ତ ହେଇଯାଉ ଥିବ।
କହି ପାରୁନାହାନ୍ତି ଛୋଟଛୁଆ ଯାକ, ତାଙ୍କ କଥା ବେଶୀ ବୁଝିବାକୁ ପଡିବ।
ହୁଁ।
ହୁଁ ଆପଣଙ୍କ ଖାଇବା ପିଇବା ସଇଲାଣି।
ହଁ ଖାଇ ସାରିଲିଣି ଏଇନେ ଖାଇକି ତ ମେଡିସିନ ଖାଇକି ଆସିଲି। କହିଲି ଯାଉଛି ଟିକେ କଥା ହେବି, ତାପରେ ଇଏ ଯୋଉ ଘଣ୍ଟା ଘଣ୍ଟେ ଶୋଇବି ଠିକ୍ ପୁଅ ଆସୁଛି ଦିଟା ବେଳକୁ। ଆଉ ତାପରେ ତ ଆଉ ଟାଇମି ହଉନି ନା। ଛୁଆ ଆଉ ଛୁଆ ଆଉ ଫୋନ୍ ଧରିକି ଆସିକି ବସୁଛନ୍ତି କରିଦେ। ଖିଆ ପାଇଁ ବି ଟିକେ ଦଉ ନାହାନ୍ତି।
ଆଚ୍ଛା ତ ଛୁଆ ଆସିଲେ ସେମାନେ ନିଜେ ଦେଖି ହୁଅନ୍ତି, ଟ୍ୟୁସନ ଯା ସ୍କୁଲ ଯା ଛୋଟଛୁଆଙ୍କ କାମରେ ବିଜି ହେଇଯାଉ ଯେ ଆଉ ସେଇଟା ଗୋଟେ ଥାଆନ୍ତ ସେ ଛୁଆ ଯେତେବେଳେ ସ୍କୁଲ ଟାଇମରେ ଥିବେ ନିଜେ ଫ୍ରି ହେଇକିନା କାମ ଜଲଦି ସାରିକି ଟିକେ କଥା ହେଇପାରିବା ନହେଲେ ତ ତାପରେ ତ ଟିକେ ଟାଇମ ବି ମିଳିବନି।
ପ୍ରଭୁ ଏଇ ସକାଳ ଟା ମୋର ନଅଟା ଭିତରେ ପୁରା ସବୁ କାମ ସରିଯାଉ ପ୍ରାୟ, ତାପରେ ପୁଣି ଅଧଘଣ୍ଟା ଘଣ୍ଟା ଗଲାପରେ ପୁଣି ଦଶଟା ସାଢେ ଦଶଟା ବେଳକୁ ଯିଏ ଯେମିତି ଖାଉଛନ୍ତି, ପୁଣି ଖାଇକି ପୁଣି ସାଢେଏଗାରଟା ବାରଟା ଭିତରେ ପୁଣି କାମ ଶେଷ।
ହୁଁ ଏରା ଯେତେ ମାନେ କଣ କିଲ, ତମେ ନିଜ ହାତରେ ଅଛି ବୋଲି ତମରଏ, ନା କଣ ଯାହା ଶଶୁର ଘର ସମସ୍ତେ ଏକା ଜଏଣ୍ଟ ଫାମିଲି ହେଲେ ଟିକେ ଲେଟ ହବ, ସମସ୍ତଙ୍କ ସେ ତାକୁ ଅନେଇଥିବ ଖାଇବା ପାଇଁ ତ ମତେ ଅନେଇଥିବ ଖାଇବା ପାଇଁ, ଏମିତି ହେଲେ ଲେଟ୍ ହୁଏ।
ହଁ
ହୁଁ, ତ ଆଉ ଗୋଟେ ଗୋଟେ ସମସ୍ତଙ୍କ ପାଞ୍ଚ ଜଣ ଆଉ ପାଞ୍ଚଟାଆଙ୍ଗୁଠି ଠିକ ହୁଏନି। ସମାନ ନୁହଁ, ସମାନ ନୁହଁ, ସମସ୍ତଙ୍କ ଘର ବି କିଏ ଏଗାରଟା ବେଳକୁ ଖାଆନ୍ତି, କିଏ ଲେଟ କରିକିନା ଖାଇବେ ଏମିତି ସମସ୍ତ ଆମର ଏପଟେ ହଁ
ତମେ ଝିଅକୁ ଧରିକି କରୁଛ ଆଡଜଷ୍ଟ୍ କରୁଛ ପୁଣି ସେ ତ ଛୋଟଟା କାନ୍ଦୁଥିବ।
ଆଉ ମୋ ହଜବେଣ୍ଡ ବି ନାହାନ୍ତି ସେ ବାହାରେ ରହୁଛନ୍ତି। ବସିଛନ୍ତି ହଁ ଯା ହଁ ସେ ତାଙ୍କର ଦିଇଟା ଛୁଆ ଆଉ ଇଏ ଟୋଟାଲ ମୋ ଝିଅ କାହା କତିକି ଯାଉନାହିଁ ଯାଉନି ଟୋଟାଲେ।
ମୋ କାହା ପାଖକୁ ଯାଏନି ଘରକୁ ଯଦି ଆମ ଘର ଲୋକ ଛଡ଼ା ଆଉ କିଏ ବାହାର ଲୋକ ଜଣେ ବି ଆସିବ, ସେ ପୁରା କାନ୍ଦିକି ନିଆଁ କର ଚା ଦ ବା
ଆ ଖାଲି ଆମ ଘର ତମ ବାପା ଗୋଟେ ବାପ ଘର ପଟୁ ଖାଲି ଯାହା ମା, ବୋଉ କୁ ଦେଖିଲେ ଟିକେ ଯାଉଛି, ନହେଲେ ନାହିଁ, କାହାକୁ ନାହିଁ, ମୋ ବୋଉ ମୋ ଭଉଣୀ ମୁୁଣି କ ହି ଆଉ ପଢାପଢି ଚାଲିଛି, ପାଠ ପଢା କେମିତି, ପାଠ ପଢୁଛ ନା ଏବେ ଚାକିରିଫାକିରି ଜବ ଫବ କିଛି?
ନାଇଁ, ମୋର ତ ପ୍ଲସ ଟୁ ପଢ଼ୁଥିଲି ଏଇ ଯୋଉ ପ୍ଲସ ଥ୍ରୀ ଲେଖେଇ ଥିଲି, ଫାଷ୍ଟ ଗୋଟେ ସେମିଷ୍ଟାର ଦେଇଛି ମ୍ୟାରେଜ ହେଇଗଲା। ଆଁ ତାପରେ କଣ ତ ପୁଅ ହେଲା, ତାପରେ ଏପଟେ ହେପଟ, ଆଉ ଛୁଆ ହେଲା ପରେ ଆଉ ପାଠ ପଢି ହବ କି?
ହଉନି ପା ଆମ ଗୋଟେ ହଉଛୁ ହାଉସ୍ ଆମକୁ କିଛି ଗୋଟେ ମାନେ କିଛି ନା କିଛି ଗୋଟେ କାମ କରିକିନା ଦି ପଇସା ଇନକମ କରିବାକୁ ଥିଲେ କେତେ ସାହାଯ୍ୟ ହୁଅନ୍ତା ଅ ସେ ନାହିଁ
ନେଇଥିଲ ମାର ହଷ୍ଟେଲ କିନ୍ତୁ କଣ କରିବି, ୟାକୁ ତ ପୁଅ ସେତେବେଳକୁ ରଲ ଆସ କି କରିବା ପାଇଁ ଆଉ ଯାହାହେଲେ ବି ସେଇ ଛୁଆଙ୍କୁ ଛାଡି଼କି ଯିବା
ଆଉ
ନାଇଁ ସେ ମୋ ଶାଶୁ କହୁଥିଲେ, କହିଲେ ତୁ ଯା ମୁଁ ରଖିବି ପୁଅ କୁ ହଁ ଗୁଜୁର ମତଚ ପାଞ୍ଚ ମାସର ଛୁଆକୁ ଗୋଟେ ଛାଡିକି ଯିବା ଭଲ ଲାଗିବ
କେବ ହାଲୋ ଆଉ ପୁଅ ଦିଟା ବେଳକୁ ଆସ ସେ
ପୁଆ ଦିଟା ରେ ଆସୁଛି।
ଆଚ୍ଛା। ସିଲେଇ ଫିଲେଇ କିଛି ଶିଖି ନାହାନ୍ତି?
ନାଁ।
ଆଚ୍ଛା। ଉଁ ତାକ୍ ଲି। ମୁଁ ଏଇ-ଇ-ଇ ମୁଁ ଏବେ ମେହେନ୍ଦୀ ଫେହେନ୍ଦୀ ଟିକେ ଶିଖିଛି। ଆଉ ସଜା ସଜି ତାଲେ ପାର୍ଲର ଟାଇପ୍ ର କାମ। ମି ଜଣ ଅଛି ଆଉ। ଆଜ୍ଞା?
ପାର୍ଲରରେ ରହୁନ।
ରହିବା ଆଉ। ଝିଅ ଟା ପା ଛୋଟିଆ ଛୁଆଟେ, ନହେଲେ ରହିବା ପାଇଁ କଣ ଗୋଟେ ଛୋଟ ଛୁଆ କୁ ଧରି ନା କୁଆଡ଼େ କଣ କରିବି। ଇଏ ତ ଦି ମିନ୍ଟି କା ପାଖରେ ରହୁ ହୁନି।
ହଁ ସେ ଏଟା ବି ଗୋଟେ ସତ କଥା କରିବା-ଆ- ଆଉ କାମ ଆସିଲା କିଛି ପାରିବିନା ନାହିଁ।
ଆଉଁ, ଛୋଟ ଛୁଆ କୁ ଅନା ଫାମିଲି କ ନବା ବବାର ଅସ ସେମାନେ କଣ କହୁଚନ୍ତି? ସମସ୍ତଙ୍କ ପରମିସନ୍ ନେଇକି ଆମେ ଯାହା କରିବା। ନିଜ ଇଚ୍ଛାରେ ଆମ ନି ହାତରେ କିଛି ନାହିଁ କହିବାକୁ ଗଁଲେ। ଆଉ ତାଙ୍କ ଅଧୀିନରେ ଆମ ନିଜେ ଗୋଟେ ନାରୀ ଗୁଟେ ଜୀବନ ଆଉ ନିଜେ ବିକି ଦେଇଛେ ତାଙ୍କ ମାନଙ୍କୁ। ବାହାଘର ହେଲା ପରେ, ମ୍ୟାରେଜ କଲା ପରେ ଆମେ ନିଜକୁ ନିଜେ ବିକି ଦେଇଚେଁ। ଆମର ସ୍ଵତନ୍ତ୍ର ବୋଲି କିଛି ନାହିଁ। ହାଲୋ! ହଁ ହଁ ହଁ ହଉ। ଟାଇମ୍ ହେଇନି ଆଗୋଟେ ସେକେଣ୍ଡ ରହିଯାନ୍ତୁ। ହାଲୋ! ହ୍ୟାଲୋ ହଁ କୁହନ୍ତୁ, ଆଉ ଦିହିପହର ଖାଇବା କେତେଟା ଆଳକୁ? ପିନ୍ ଛା।
ହିନ୍ଦିପ୍
ଦିପହରେ ଆମର ଆଉ କିଏ, ଖାଉନାହାଁନ୍ତି । ଆଜ୍ଞା, ଗୋଟେ ଟାଇମ୍ ମାନେ ଏଗାରଟା ବାଟା ବଳକୁ ଖାଇଦଉଛୁ ହେତିକି। ହେଇନି ନା ରାତିକୁୁ ଫୁଣି। ସନ୍ଧ୍ୟା ବେଳେ ଜଳିଖିଆ ଫଳିଖିଆ ଖାଇ ଦୋଉଥିବ ଆଉ ଆଛା। ଅ ହୋଉ ଆଉ ରଖୁଛି ଆଁ?
ହଁ ହଁ।
ଆସ୍